ହ୍ୟାଲୋ।
ହଁ ଭଲ ହ୍ୟାଲୋ ।
ଶୁଣା ଯାଉନି ମୋ କଥା?
ହଁ।
ହଁ କୁହନ୍ତୁ?
କଣ କରୁଛନ୍ତି? ଆପଣ ଆପଣ ଭାଗବତ ପଢ଼ା ଚିକି।
ହଁ ଏଇଠି ମନ୍ଦିର। ଅଛି ତ। ସେ ଆମର ସବୁଦିନ ହଁ। ଘର ପାଖରେ ମନ୍ଦିର?
ଯାହା ହଉଁ ଭଲ ଠାକୁରଙ୍କ ପାଖ ପାଖରେ
ହଁ ଆମ ଜେଜେ ଯାଇକି ସେଠି ପଢୁଛନ୍ତି ହଁ।
ହଁ।
ହଁ ହଁ ଆମର ଗୋଟେ ଜଗନ୍ନାଥ ମନ୍ଦିରରେ ବୋଲା ହୁଏ। ତାରିଣୀ ମନ୍ଦିରରେ ଭାଗବତ ପୂର୍ବ ରୁ ଏମିତି ସବୁ ବୋଲା ହଉଛି। ନାଇଁ ବସିଛି ଏଠି ଛାତ ଉପରେ ଆପଣ?
ହଁ ବର୍ଷା ହଉଛି ତ ଆମର ବି ଏଇଠି ବସିଛୁ ଆଉ ଭିତରେ ଘର ଭି
ଓହ ନାଇଁ ଆମର ହଉଥିଲା ଛାଡିଛି ଯେ ମୁଁ ଛାତ ଉପରକୁ ସେଥିପାଇଁ ପଳେଇ ଆସୁଛି।
ହଁ ଭଲ ଲାଗେ ଟିକେ
ହଁ ହଁ।
ହୁଁ।
ଆଉ କଣ ଖାଇଥିଲି ନାଇଁ ମୁଁ ଖାଇନି ଆଜି ଯୋଉ ବର୍ଷା ପାଗ ଦେଇଚି ଆଜି କାଇଁ ଭଲ ଲାଗୁନି ଖାଇବା ପାଇଁ।
ବର୍ଷା ପାଗରେ ଟିକେ ଗରମ ଗରମ
ହଁ ହଁ ସେଇଟା ଯୋଉ ବାବାଙ୍କ ଦେହଟା ଭଲ ନାହିଁତ ନାଇଁ ଯଦି ସିଏ ଏନା କିଛି କରିବା ସିଏ ଖାଇଦେବ ସିଏ ଓଲିଆ ମଣିଷ କିଛି ସହିପାରିବେନି ତଥାପି ପାମ୍ପଡ଼ ଗୁରେ ଛାଣିକି ଖାଇ ଦେଇଛନ୍ତି।
ହଁ ହଁ।
କରନି ସେ ବର୍ଷା ଦିନ କୁଆଡେ ଧାଡା ଫାଡା ହେବେ ଯଦି ପୁଣି
ହଁ ହଁ ନାଇଁ ଏଇ ଦିନ ଏବେ କଣ ଖାଇବାକୁ ଇଚ୍ଛା ହବ ସିନା ବର୍ଷା ପାଗ ପାଇଁ।
ଭାଇ ତାଙ୍କ ଦେହଟା ପୁରା ଜର ହେଇଯାଇ କିଛିନା ମୁଁ କହିଲି ଜରରେ ପେଟ ଗରମ ହେଇକି ତେଲ ଜିନିଷ ଖାଇଦେଲି ବୋଧେ ପୁଣି ଝାଡା ଧରି ପକେଇବା। ହୁଁ
ଆଜି କଣ ରୋଷେଇ ହେଇଥିଲା?
ରୋଷେଇ ଆଜି ଡାଲି ଆଉ କରିଥିଲା ମାମି ଯୋଉ ରାଇ କରିଥିଲା। ଭେଣ୍ଡି ଆଉ ବାଇଗଣ ଜହ୍ନି ପୋଟଳ କାଙ୍କଡା ଏମିତି ସବୁ ତେଲ ଭଜା କରିଥି ଥିଲା ଏମିତି ଆଉ।
ହୁଁ ହୁଁ।
ହଁ।
ଏଇଟା କଣ ସବୁ ପ୍ରକାର ମିଶେଇ ଦେଇକି ପିଆଜ ଦେଇକି ଭାଜା କରୁଛନ୍ତି ନା ନୁ
ନାଇଁ ସେଟା ଯୋଉ ସିଝେଇକି ପଲବରେ ଭାଜିଥିଲା କିନା ତେଲ ଦେଇକି ।
ଓହୋ ପରିବାଟା ସିଝି ଯାଉଥିବ ନାଇକି ସେଇଟା ତେଲ ଭଜା ଆମର ସେ ଏପ ଏ ମି ଯୋଉ କଣ କିଲୁ ସବୁ ପରିଆ କା ଦେଇକି ପିଆଜଟେ ଫୁଟେଇ ଦେଇକି ଭାଜି ଦବୁ ଆଉ କିନ୍ତୁ ଏମିତି ତାୱାରେ ସି ବି ଭାଜିଲେ ତାର ଗୋଟେ ଅଲଗା ଟେଷ୍ଟ।
ବୋଲ ଲାଗେ ହ ସେଟା ତ ଆମ ବାବାଙ୍କର ସେଇଟା ଭଲ ଲାଗେ ଯୋଉଟା ତେଲ ଭଜା ଯୋଉ ପିଆଜ ପକେଇକି ପୁରା ମିକ୍ସି ଭେଜ କରନ୍ତି।
ହଁ
ଆଉ ଏଟା ଆମ ମମିର ମୋର ଭଲ ଲାଗେ ସେ ପଲବରେ ଭାସିଥିବ ମମି ତା ବାସ୍ନା ଗୋଟେ ଅଲଗା ଥିବ। ଶୁଖିଲା ଲଙ୍କା ଫୁଟଣ ଦେଇକି ଭଲ ଲାଗେ।
ମାନେ ସେଇ ଜିଜିଷ କିନ୍ତୁ ଟିକେ ଟିକେ ଅଲଗା ପ୍ରକାର ଭାଜିଲେ ତାର ଅଲଗା ଟେଷ୍ଟ। ଅ ଆଉ ପିଠା କଣ ଖାଇବାକୁ ଭଲ ଲାଗେ?
ମତେ ମ-ମଣ୍ଡା ପିଠା। ଆଉ କାକେରା ପିଠା। ପୋଡ ପିଠା ଭଲ ଲାଗେ ଆଉ ଭଲ ଲାଗେ କଣ କହିଲ ଚିତଉ ପିଠା ଭଲ ଲାଗେ।
ଚିତଉ ପିଠାଟା। ହଁ ଚିତ ପିଠାତ ଗୋଟେ ମାନେ ଆମର ଗୋଟେ ପର୍ବରେ ବନା ହୁଏନା।
ହଁ ଚିତା ଲାଗିି ଅମାବା
ସେଟା ମଲ ସେ ସେଇଟା ତା ମାନେ ସେଇଦିନ ଖାଇଲେ ତାର ଟେଷ୍ଟଟା ଅଲଗା। ହଁ ଆଉ ଆମେ ତ ସବୁବେଳେ ବନେଇକି ଖାଇପାରିବା କିନ୍ତୁ ଯୋଉ ଜିନିଷଟା ଯେବେ ଖାଇଲେ ଭଲ ଲାଗେ, ସେଇଟାର ଅଲଗା ଟେଷ୍ଟଟା ଯେନ୍ତି ଏ ଣ୍ଡୁରି ପିଠାଟା ବନାଯାଏ ଯୋଉ ଆମର ପ୍ରଥମାଷ୍ଟମୀ ହଁ ହଁ। ରଜଟା ପୋଡ଼ପିଠାରେ ପୋଡପିଠାଟା, ରଜରେ ବେଶୀ ପୋଡ ପିଠା ପିଠାଟା ମାନେ ରଜ ମାନେ ପୋଡପିଠାଟା ଆଗ ହେଇଥିବ, ତାପରେ ଆଉ ଯାହାବି କର ହଁ। ଆମର ଯୋଉ ବଡ ଓଷା ଭୋଗ ଗ ହୁଏ କାର୍ତ୍ତିକ ମାସରେ, ସେଇଟାକୁ ଅଲଗା ବେଳେ କରି ଖାଇଲେ ବି ତାର ଟେଷ୍ଟ ଆଉ ଏ ଲାଗେନି।
ନାଇଁ ମୋ ବାବା ଟିକେ ମାନେ ଖାଇଲା ବାଲା, ଓଲିଆ ଟାଇପର ହେଲା ସିଏ ତାଙ୍କର ଯେତେବେଳେ ଯାହା ମନ ହବ, ନାଇଁ ଏଇଟା ଓଷା ନାହିଁ ଏଇ ଜିନିଷଟା କର। ମମିସ୍ ସାଙ୍ଗେ ସାଙ୍ଗେ କରିଦେଇଥିବ। କହିବ କି ମୁଁ କହୁ କହୁକା ତୁ କରିଦେଲୁ ନାଁ ତମେ ଖାଇବ ବୋଲି ଇଚ୍ଛା କରିଛ ଆଉ।
ହଁ ହୁଁ। ମାନେ ହଁ। କରିଦେଲେ ବି ହଁ ହୁଁ।
ହଁ।
ବରାଟା, ବରାଟା ଆମେ ଯେତେବେଳେ କରିକି ଖାଇପାରିବା କିନ୍ତୁ ଏଇ ଜିନିଷ ଗୁରା ଗୋଟେ ଅଲଗ ମାନେ ତାର କ୍ଷୀର ପା ବୁ ଇଏରେ କରିକି ଖାଇଲେ ସେଇଟା ଟିକେ ବେଶୀ ଇଏ ଆଉ।
ତୋର ଇଚ୍ଛା ହେଲାଣି ଚିତଉ ଖାଇବା ପାଇଁ, ପାଗ ଦେଇଛି ମମିକି କହିବି କାଲି କରିବ।
ଚିତଉ ପିଠାଟା ନଡ଼ିଆ ନାଇଁକି ସବୁ ଚାଉଳ ବଟାରେ ଦହି ଫହି ପଡିକି ହଁ। ମତେ ବି ଖାଲି ନଡିଆ ଆଉ ଚାଉଳ ବାଟିକି ଯୋଉ ପିଠାଟା କରା ହୁଏନି ଚିତଉ ପିଠା ସେଇଟା ବେଶୀ ଭଲ ଲାଗେ। ଉଁ ଖାଲି ନଡ଼ିଆ ଚାଉଳ ସେଥିରେ କ୍ଷୀର ଦେଇଦେବେ
ହଁଅ।
ସେଇ ପିଠାଟା ମାନେ ପ୍ଲେନ ଆଉ। ନ ଗୁଡ ଫୁଡ ପଡିବନି ଚିନି ପଡିବ ଖାଲି ଟିକେ, ତା ତାର ଅଲଗା ବାସ୍ନା ହଁ। ଗୁଡ, ଛେନା, କଦଳୀ ସବୁ ପଡିକି ଚକଟା ହବ। ସେଇଟା ସେ ତାର ଅଲଗା ବାସ୍ନା। କିନ୍ତୁ ଏଇଟା ପ୍ଲେନ୍ ଟା ଏଇଟା ଟିକେ ଆମର ଘରେ ପିଲା ଭଲ ପାଆନ୍ତି। ବା ନଡ଼ିଆ ଚିତଉ। ଖାଲି ମାନେ କ୍ଷୀର, ନଡ଼ିଆ ହଁ ଚାଉଳ।
ନାଇଁ ଏଇ ଯୋଉ ଚିତାଲାଗି ଅମବାସ୍ୟାରେ ବି ଜଣେ ଜଣେ ଏଇ ଟାଇପର କରନ୍ତି। ସାଧା ମାନେ କରନ୍ତି କି କ୍ଷୀର ପକେଇକି, ଆଉ ଜଣେ ଜଣେ ବି ଚିନିରେ କରନ୍ତି, ମାନେ ଗୁଡରେ ବି କରନ୍ତି ଜଣେ ଜଣେ।
ହୁଁ ହୁଁ ହୁଁ। କିନ୍ତୁ ଗୁଡ଼ରେ ତାର ବାସ୍ନାଟା। ଚିନି ତ ତା ବାସ୍ନାଟା ଏ ତାକୁ ହଁ।
ଏବେ ତ ସବୁ ପୂଜା ଗୁଡାକ ଆସ କିଚି ଧୀରେ ଧୀରେ ସବୁ ପିଠା ହବ ଆଉ ହଁ।
ହଁ ଜଗନ୍ନାଥ ମନ୍ଦିର ପାଖରେ ନା? ସେଦିନ ତ ଠାକୁରଙ୍କୁ ଜ୍ଵର ହେଇଥିବ ଆଉ।
ଅଣସର ଘରେ ଅଛନ୍ତି ଆଉ।
ହଁ ଠାକୁରଙ୍କୁ ଜ୍ୱର ହୁଏ।
ଆଉ ଆପଣ କଣ କରୁଚନ୍ତି ଏବେ?
ଏଇ ବସିଚି। ପୁଅଟା ଶୋଇଥିଲା ତ ଏବେ ଉଠିଲା ଯେ ତାକୁ ତ ତାର ଟ୍ୟାସ୍କ ଫ୍ୟାସ୍କ କଲ ଟିକେ ଦେଖିବା, ବସିଥିଲି ଆଉ। ବର୍ଷା ତ ହଉଛି ପୁଅର କ୍ଲାସ ଟୁ।
ଆ-ଚ୍ଛା।
ନାଁ ଉଁ ଆପଣଙ୍କର କଣ ପାଠ ପଢ଼ା ସରିଲାନି ନା ଚାଲିଚି ନା କଣ? ଉଁ।
ଏବ ମୁଁ ପିଜି କରୁଛି।
କଉଠି କୋଉ କଲେଜ?
ଆମର ଏଇ ଯୋଉ ଜାଣିଛନ୍ତି ବାଜିରାଉତ କଲେଜ ଆମର ଜୀବନ ବାଜି ରାଉତ ରେ
ହଁ ହଁ।
ସେଇଟା ଉପନିର ମସ୍ରୀ ଖୋଲିଛି ତ ଆଉ ଡିଷ୍ଟାନ୍ସରେ କରୁଛି ଆଉ।
ହଁ ନାଇଁ ମୁଁ ବସିବାକୁ ସେଏ କିଛି ମାନେ ନିଆଁରେ ରହିବା ବି ଭଲ। ଯିବା ବିଡି ଏବେ ତ ସବୁ ଇନିମେଣ୍ଟ ବିଡ଼ି କରି ଦେଉଛନ୍ତି ନାଇଁ କି? ପିଜି ସ ଏ ଯୋଉଁ ବନ ବି ଏ ସହିତ ବି ଡ଼ିଟା କମ୍ପ୍ଲିଟ୍ ହେଇଯାଉଛି।
ହଁ।
ଲେ ଭଲ।
ମୁଁ ଭାବୁଥିଲି ବିଡି ଟା ବି ଦେଖିବା ଭାବୁଛି କରିବା ପାଇଁ
ହୁଁ।
କରିଦେଲେ ମାନେ କାଳେ
ହଁ। କୋଉଥିରେ ପିଜି କରୁଛନ୍ତି? ହାଲୋ।
ଲକ୍ ଥିବ ଯଦି।
ଇଂଲିଶ ରେ।
ନାଇଁ ମୁଁ ଓଡିଆ ଓଡିଆରେ କରୁଛି ମୁଁ ସାଂସ୍କୃତିକ ଅନର୍ସ ନେଇ ଥିଲି କିନ୍ତୁ ଓଡିଆରେ କରୁଛି।
ଓହୋ ସଂସ୍କୃତି ଏଟା ଆମ ପଢୁଅନ୍ତି ସିନା କିନ୍ତୁ ସାଂସ୍କତିକ ବୁକ୍ ଉରା ସବୁ ତ ଓଡିଆରେ ଥାଏ ନା ନାଇଁ କି ଅନଶ୍ର ପୁରା
ହଁ ସେଟା ସିନା ଓଡିଆରେ କିନ୍ତୁ ଏଟା ଆମେ ଯୋଉ ପିଜି କରିବୁ ଟୋଟାଲ ସାଂସ୍କିଟ ଟୁ ସାସ୍କିଟ କଥା ରେ ଲେଖିବାକୁ ପଡିବ ଯେ
ମାନେ ପୁରା ସଂସ୍କିଟଟା ହିଁ ଲେଖିବାକୁ ପଡିବ ନାଇଁ କି?
ସଂସ୍କୃତ ଲେଖା ପଡିବ ହିନ୍ଦୀ ଟା ଆମେ ଲେଖି ଦେଇ ପାରିବା କିନ୍ତୁ ସଂସ୍କିଟଟା ଟିକେ
ହଁ କିନ୍ତୁ ଆମର ଏ ଯଉ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ସଂସ୍କୃତି ଟା ଆମେ ଓଡିଆରେ ଲେଖନ୍ତି ନା ହଁ
ଇଂ ମାନେ ସାଂସ୍କିଟ ପଢିଦେବେ ହିନ୍ଦୀରେ ପଢିଦବ ହିନ୍ଦୀରେ ତ ହିନ୍ଦୀରେ ଲେଖାଯିବ ଏଇଟା କିନ୍ତୁ ଆମର ଓଡିଆରେ ତାକୁ ଟ୍ରାନ୍ସଲେଟ ଅନୁବାଦ କରାଯାଏ କିନ୍ତୁ ଟୋଟାଲ କୀଟ ସଂସ୍କିଟି ନେଲାବେଳକୁ ଲାେଳ କୁଡେ ଯଦି ପୁଣି ଗୋଟେ ଶବ୍ଦ ଛାଡି ଦେଇଥିବେ ମୁଁ ନାଇଁ ତାକୁ ସେଇ ସାଂସ୍କୃଟି କରିବି ଯାଇଥିଲି ଓଡିଆ ଓଡିଆ ନଥିଲା ଭୁଲିରେ ଓଡିଆ ମୁଁ କରିବିନି ସାଂସ୍କିଟ ନଥିଲା ପୁଣି ଦେଖ ସେଇ ଦି ବର୍ଷ ପରେ ପୁଣି ସେ ଓଡିଆରେ ଆଡମିସନ କଲି। କରିଥିଲେ। ସେତେବେଳେ ମୋର ପିଜି ବିଡି ଦିଟାଙ୍କ ସେ ପୁଣି ଗୋଟେ ବହି ମିଳିଛି ସେଟ କଣ ସବୁ ଇତିହାସ ଦେଇଦେଇଛି ସେ ବହି ଭିତରେ
ହୁଁ ହୁଁ।
ହଁ ବା ମୁଁ କ ତ ଓଡିଆରେ କହଲିି ମୁଁ ଇତିହାସ ଯୋ ପଳେଇଆସିଛି ମସିଆ ଗୁଡାକ ବିଶ୍ୱଯୁଦ୍ଧ ଏ ସବୁ ଧର୍ମ ଗୁଡାକ
ଓଡ଼ିଆରେ।
ହଁ ଓଡିଆରେ ଏ ସବୁ ଇତିହାସ।
ହଁ ପଢ଼ିଆକୁ ପଡିବ ପୁଣି ଆଉ
ନାଇଁ ବା ମୁଁ ମୁଁ କାଇଁ ହିଁ ପଢୁଛି କି ମୁଁ ବହି ଆସିଲାଣି ଭଗବତୀ ଦିଇ ମାସ ହେଲାଣି ମୁଁ କିନ୍ତି ସେଇଟା ତ ଛୁଆ ପଢେଇ ପଢେଇ ମୁଣ୍ଡ ପିଢ ଯାଇଛୁ ଏଲେ ଓଡିଆ ହେଇଥିଲେ ମୁ ଭଲି ସନ୍ି ବିଛଦ ହେଇଛି ଅନୁତତ ଗୋଟେ ପଢିବାକୁ ଭଲ ଲାଗେ ।
ହୁଁ ହୁଁ। ଓଡ଼ିଆ ର ଷ୍ଟୋରି ବି ହଁ ଓଡ଼ିଆ ଷ୍ଟୋରି ଗୁା ବି ଭଲ ଲାଗେ
ହଁ ହଁ।
ହୁଁ। ଆମ ମୁ ଏମ କମ୍ପ୍ଲିଟ୍ କରିଛି ଯେ ଆମର ଅନର୍ସ ଥିଲା ହିଷ୍ଟ୍ରି ହିଷ୍ଟ୍ରି ଅନର୍ସ ନେଇକି ତାପରେ ଆଉ କରିଲନି ଆ ହୁଁ। ମୋର ଯୋଉ ଭିଏନ କଲେଜ ଯାଜପୁର।
ଆଛା ଘର ଯାଜପୁର ବଧେ ହଁ।
ଘର ଯାଜପୁର ନାାଇଁ ଘର ଏଇ ଭୁବନ ପାଖରେ କିୁ ଦାଦା ଘର ସେଇଠି ସେଟ୍ରାଇ କର
ଭୁବନ ପାଖରେ କୋଉଠି?
ମରଦଙ୍ଗା।
ମୃଦବାରେ ଆପଣଙ୍କର?
ହୁଁ।
ମୁଁ ତ ମହଲ ପା ନା କରିଥିଲି ପ୍ଲସ ଥ୍ରି।
ହୁଁ। ପ୍ଲସ ଟୁ ତ ଦେଇ ଏଇ ଜଉ ଭୁବନ ମୁଦା କଲେଜ୍ ହଁ ହଁ।
ଗା କଲେଜରେ।
ହଁ ହଁ ଘରଟା କୋଉଠି କି?
ତାପରେ ବାଲିବ
ଓହୋ ବାଧିବ ହଁ ହଁ ଜାଲ ସେଇଟା ତ ପାଖ ଆଉ ହଁ। ହୁଁ। ନା ଆମେ ତ ଆମେ ଯେବେ ଫାଷ୍ଟ ପ୍ଲସ୍ ଟୁ କଲୁନ ଆମର ମାନେ ଏଇ ହାତ ଯୋଉ କଲୋ ଫଟି ହେଲା। ମାନେ ଆମ ବ୍ୟାଜ ରେ ସେତେବେଳେ ନୂଆ କଲେଜ ଯେ କଣ ତା ମର ତ ସୁବିଧା ଥିଲା ବି ଏନ୍ କଲେଜ ରେ ପାଇଗଲି ବି ସେିଠି ତୋ ବଲେ ତ ଏତେ ଆଉ ଏମିତି ନଥିଲା ଯେ ତୁମେ ପକାଇବ ଯେଉଁ କଲେଜରେ ଆସିବ।
ହୁଁ ହୁଁ।
ଏବେ ଯେମିତି ହେଇଗଲାଣି ଏବେ ବାୟ ସବୁ ମାଗଣା ପଡିବେ କଣ?
ହଁ ଏବେ ସବୁ କରିଦେଲାଣି ପୁରା କୋହଳ କରିଦେଲାଣି।
ହୁଁ ହୁଁ। ସେଇ ସମୟରେ ଆଉ କଣ ପଢିବି ବୋଲି ପ୍ଲସ ଟୁ ପଢିବି ତାପରେ ଆମର ସେଠି ବି ଯାଇ ଯାଜପୁରରେ ରହିଲି ପଢିଲି ଦାଦାଙ୍କ ପାଖରେ ଆଉ। ନହେଲେ ଆମ ଆମ ସମ ବ୍ୟାଚ ରେ ଜାଣ ଫାଷ୍ଟ ହେଲା ସେଇ ଅଲା ଯଉ। ଏତେ ଭର୍ଷାଲା। ହଁ। ସେଟା ତମର ପାଖରେ ହନୁମାନ ମନ୍ଦିର ଗୋଟେ ବଡ ଷ୍ଟାଚୁ ହେଇଛି ନା?
ଆମ ଏଇ ନୀଳକଣ୍ଠପୁର ରେ।
ହ୍ୟାଲୋ ହଁ ସେଇଟା ମୁଁ ଦେଖୁଛି ଯେ କେବେ ଯାଇନି।
ମୁଁ ତ ସେଇପଟେ ଏକାଳି ଯାଏ ଏକାଳି ପାଖରେ ସେଠା। ମୁଁ ବି କେବେ ଯାଇନି ବା ମୁଁ ଯାଏ ସେ ପଟେ ସାଥିା ସେ ମୁଁ ଦେଖୁି ମୋ ବା ଲ ଯିବା ନା ଆଉ କୋଉଠିନ ନ ଆଥିଲେ ଯିବା ସେ ଏକତା ଯାଆନ୍ତି ନା ସେଇବାଟା ଦେଇକି।
ହଁ ଆମର ତ ଏବେ ଏ ଯୋଉ ନଦୀରେ ବ୍ରିଜ୍ ହେଇଗଲାଣି ବୋଲି ନହେଲେ, ଆମେ ତ ମାନେ ବାଲିବ ଦେଇକି ବି ଥରେ ଥରେ ଯାଉ ।